ହଁ ମ୍ୟାଡ଼ମ୍ ନମସ୍କାର।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ କଣ କରୁଥିଲେ?
ନାଇଁ ଏଇଠି ବାରିଆରେ ଟିକେ ପବନ ଖାଉଥିଲି। ଆଉ ବସ ସିକି ଆଉ ଭଲ ଲାଗୁଛି। ବାରିଆଡେ ଟିକେ ପବନ ଖାଇଲେ। ଗଛ ପତ୍ରର ପବନ ଟିକେ ଭଲ ଲାଗେ। ବହୁଟିକେ ଓ ଫ୍ୟାନ ତଳେ ବହୁତ ବସି ବସି ଟିକା ମାନେ ଇଏ ଲାଗୁଥିବ। ଯଉ ତେଣୁ ବାରିଆଡେ ଆସେ
ହଁ ମ୍ୟାଡ଼ମ୍। ଆଚ୍ଛା, ଆପଣଙ୍କ ଆଡେ ମାନେ ଡଙ୍ଗା ଭସା କେମିତି କଣ ପାଳନ କରାଯାଏ, ଟିକେ କହି ପାରିବେ?
କୃଷକ ମାନେ କାର୍ତ୍ତିକ ମାସ ଆରମ୍ଭରୁ ଆମର ଓଡିଆରେ ମାନେ ଆମେ ଓଷା କରୁ। ଏବେ ତ ଓଷା କୁ ବହୁତ ତ ମାନେ ଭାଷାରେ ହିଁ କହିପାରୁଛନ୍ତି ବ୍ରତ ଆଉ ଇଏ ସେ କରୁଛନ୍ତି ତ ସେ ସେତେବେଳେ ଓଷା କହନ୍ତି। ତ ମାସ ମାସକ ଯାକ ମୁଁ ବି ଓଷା କରିଛି। ସେ ଓଷା କେମିତି ନା ମାସକ ପାଇଁ ଓଷା କରାଯାଏ। କାର୍ତିକ ମାସ ପିଆଜ ରସୁଣ ଆଉ ଆଇଁଷ ପୋଡା ପୋଡି ଏଇ ଦିନିଷ ଟା ଖାଇବ ନାହିଁ। ପୁରା ମାସେ, ତାପରେ ପଞ୍ଚୁକ ଥିବ। ମାସେ ଥିବାକୁ ଆଉ ପ-ପଚିଶ ଦିନ ହେଇସାଇଲା ପରେ, ପାଞ୍ଚ ଦିନ ପରେ ପଞ୍ଚୁକ ଆରମ୍ଭ ହେଇ ଜିଅ। ତ ସେହି ପଞ୍ଚୁକରେ ମାନେ ଯିବ ତ ସେଇ ଯିବ ସୁନ୍ଦର ଚପଞ୍ଚୁକରେ ଏଁ ବାଡେ ଚଉରା ଗଛ ମୂଳେ ଝୋଟି। ଚିତା ଅଙ୍କା ହୁଏ ରାଧାକିଷ୍ଣଙ୍କର, ଜଗନ୍ନାଥଙ୍କର, ବଗ, ବଗୁଲି ଗୋଟେ ଥାଏ ସେତେବେଳେ ପରମ୍ପରା। ନୂଆ ନିୟମ କଣ? ନା ସେତେବେଳେ ବଗ ବଗୁଲି ଆଙ୍କନ୍ତି। ଚିତ୍ର ଝୋଟି ପକାନ୍ତି। ବଗ ବଗୁଲି ଲୋ୍ ବଗ ବଗୁଲି ଅଙ୍କା ସବୁ ଙ୍କ ତି ସେଗୁରାଆଙ୍କା ହୁଏ ପୂଜା ହୁ ହୁଏ। ଆଉ ତାପରେ ସବୁ ମାନେ ତା ଚାରିପଟେ ମାନେ ଅଁ ଉଁ ଖାସ୍ କରିକି ଜେଜେମା ଜେଜେବାବା ମାନେ ଆମେ ତ ଚାରିପଟେ ବୁଲୁନୁ? ଯେଦ୍ ସବୁ ଜେଜେ, ଜେଜେମାମାନେ, ସେ ମାନେ ନାଚ କରିକି ରାଗ କରିକି ତା ଚାରି ଏ ପଟେ ଚଉରା ଚାରି ପଟେ। ପୂର୍ଣ୍ଣମୀ ଦିନ ଭୋର ରୁ ଉଠିକି ସକାଳୁ ଗାଧୁ ପାଧା ସାରିକି ଆ ନୂଆ ବସ୍ତ୍ର ପିନ୍ଧି ଡଙ୍ଗା ଦେହରେ ପାନ ଗୁଆ, ଦୁପ୍ଲ ପକାଠି ପଇସା ଆଉ ଭୋଗ ଫୁଲ ସବୁ ଧରିକି ଡଙ୍ଗା ଧରିକି, ଆମେ ଭୋର ଭୋରୁ ଗାଧେଇକି ମାନେ-ଏଁ। ଠା ଠାକୁରଙ୍କ ପୋଖରୀ କିି ଯାଉ। ଡଙ୍ଗା ଭସେଇବା ପାଇଁ। ଡଙ୍ଗା ଭସେଇଲା ବେଳେ ଗୋଟେ ଗୀତ ପୁଣି ଥାଏ ସେଇ ଦି ଦି ନ ଜିନିଷ ଟା ସେଇ ଗୀତ ଟା ବୋଲି କି ଡଙ୍ଗା ଭସେଇକି, ପୁଣି ଠାକୁରଙ୍କ ଙ୍କର ପାଖରେ ଭୋଗରା କରିକି ଆସୁ ତ ସେଇ ଦିନ ଟା ଯେତେବେଳେ ଅକାାମ ଛଡା ହବାକୁ ଆସିବ? ଦିନ ଥିବ ସେ ରାତିରେ ଆଉ ଶୋଇବାକୁ ବି ଇଚ୍ଛା ହୁଏନି କେମିତି ସକାଳୁ ପାଇବ କେମତି ଭୋର ହବ ଆମେ ଯିବୁ ଆକାମା ଛାଡିବୁ। ଆଉ ଖୁସି ଲାଗିବ ସେଇ ଦିନଟା ବରାବ ଠାକୁରଙ୍କଠ ବୁଲିବୁ ସବୁ ମନ୍ଦିର ମାନଙ୍କରେ ବୁଲିବୁ। ପଞ୍ଚୁକ ପାଞ୍ଚ ଦିନ ଯାକ ମାନେ ଗାଁ ରେ ଇଏ ହୁଏ ନାମ ଜପ ଜପା ହୁଏ ସେତେବେଳେ ଜାଣିଥିବେ ଫୁଲ, ସଙ୍କିର, ମାନେ ଖୋଳ ଗୀ ଭୋ ସବୁ ବଜେଇକି ଗାଁ ଗାଁ ମାନେ ଭଗତ ଘର ଠାକୁରଙ୍କ ପାଖ ସବୁ ବୁଲିକି ମାନେ ଇଏ କରଣନ୍ତି ନାମ ନିଅନ୍ତି ପୁରୁଷମାନେ।
ଆଜ୍ଞା।
ମୋ ଜେଜେ ବାପା ମାନେ ହବିଷ ଜେଜେ ମା ମାନେ ହବିଷ୍ୟ କରୁଛନ୍ତି। ତ ହବିଷରେ ଗୋଟେ ଭାତ ଡାଲମା ସବୁ ପଡେଇକି ହୁଏ ସାରୁ ତ ସେଇ ଜିନିଷ ଟା ଯୋଉ ହୁଏ। ହବିଷ ଡାଲମା ଭାତ ବହୁତ ଭଲ ଲାଗେ, ସେ ଭାତ ଡାଲି ଘରେ ଖାଇଲେ ବି ସେଇଟା କରିପାରିବେନି କିନ୍ତୁ ସେଇ ଜିନିଷ ଟା ସେମାନେ କରିବେ ହବିଷ୍ୟ ଭାତ ଡାଲି ଲି ମୁଁ ଖାଇବାକୁ ବହୁତ
ବହୁତ ଭଲ ଲାଗେ ହଁ ମ୍ୟାଡମ। ହଁ ମ୍ୟାଡମ୍ ମୁ ଖାଇଥିଲି ମାନେ ଆମ ଘର ପାଖଣ ଜଣଙ୍କର ବ୍ରାହ୍ମଣଘର ତ ସେ ଦେଇଥିଲେ ମାନେ ସିଏ ହବିଷ କରିଥିଲେ ତ ସିଏ ଦେଇଥିଲେ ଆଣିକି।
ସେଇ ହବିଷ ଭାତ ଡ଼ାଲି କଦଳୀ ପତ୍ରରେ ଖାଇବେ ଆପଣ ତାର ମଜା ତା ସ୍ଵାଦ ଆହୁରି ବଢିଯିବ। ଥାଳିରେ ଖାଇବା ଅପେକ୍ଷା ସେଇ ହବିଷ ଭାତ ଡା କଦଳୀ ପତ୍ର ଆଣିକି ତା ଦେହରେ ଖା ଖାଇବେ ଅଦା, କଞ୍ଚା ଲଙ୍କା, ଲେମ୍ବୁ ଆଉ କାକୁଡି ସବୁ ଆଣିକି ତା ଦେହରେ ତାପରେ ସେ ହବିଷ ଭାତ ଡାଲମା ହେଇଥିବ ସେଇଟା ଖାଇ ଏବେ ପୁର ପୁରୀରେ ଯେମତି ଅବହଡା ଲାଗେ ନା ସେଇ ବରା ସ୍ଵାଦ ଟାଇପ ର ଆସିଯାଏ ସେ ଅଭଡା ଏ ସେ ହବିଷ ଭାତ, ଡାଲି।
ଆପଣଙ୍କ ଆଡେ ଏମିତି ପାଳନ କରାଯାଇଥାଏ?
ଆଜ୍ଞା ଆଜ୍ଞା ଆଜ୍ଞା କିନ୍ତୁ ସହରାଞ୍ଚଳ ତ ଏଇ ଜିନିଷ ତ ନାହିଁ କେହି ବି କରୁନାହାନ୍ତି ଯଦି ବା କରୁଛନ୍ତି କଣ? ନା ଖାଲି ଡଙ୍ଗା ଟାକୁ ନେଇକି ଭସେଇ ଦଉଛନ୍ତି ସେତିକି ଏଇ ହବିଷ
ପୁଣି ଡଙ୍ଗା ଟା ନେଇକି ଭସେଇବେ ଯେ କିନ୍ତୁ ସଖାଳୁ ସଖାଳୁ ସଖାଳୁ ଯିବ ଭସେଇବା ପାଇଁ ଡଙ୍ଗା ଛାଡିବା ପାଇଁ।
ସେଟା ବସା ହୁଏ ସେ ସକାଳୁ ବସେଇଏ ତାପରେ ହବିଷବି ସେମାନେ ଟାଉନରେ ଉ ସହରାଞ୍ଚଳରେ କେହି ଜାଣି ନାହାନ୍ତି ହବିଷ ତ କଣ କହିଲେ ସେମାନେ ଜାଣନ୍ତିନି ଖାଲି ମାସକେ ଥରେ ସେ କାର୍ତ୍ତିକ ମାସ ପୂର୍ଣ୍ଣମୀ ଦିନ ସେମାନେ ସକାଳୁ ସକାଳୁ ସକାଳୁ ଯାଇକି ଡଙ୍ଗା ଭସେଇବା ଗୋଟେ ଶୁଣିଛନ୍ତି ବୋଲି ଖାଲି ତାଙ୍କୁ ଯଦି ପଚାରିବେ କାହିଁକି ତମେ ଡଙ୍ଗା ଭସଉଛ କି କଣ କାହିଁକି ଭସାନ୍ତି କି କାଁ କେମିତି ମାସ ଯାକ ହବିଷ କରନ୍ତି ବୋଲି ସି ବି କହିପାରିବେନି? କାରଣ ସେମାନେ ଆଉ ଜାଣୁନାହାନ୍ତି ପୁରୁଣା ଦିନିସକୁ ପୁରୁଣା ପରମ୍ପରାକୁ।
ଆଜ୍ଞା ମ୍ୟାଡ଼ାମ।
ସହରାଞ୍ଚଳର ଲୋକମାନେ ତା ମାନେ କଣ ଖାଲି ସହରରେ ରହିକି ସହରାଞ୍ଚଳରେ ଏଇ ଗ୍ରାମରୁ ଉଠିକି ଯାଇକି ସହରାଞ୍ଚଳରେ ଲୋକ ଅଛନ୍ତି ହେଲେ ବି ଗ୍ରାମର ପୁରୁଣା ସ୍ମୃତି ଆଉ ପୁରୁଣା ପରମ୍ପରା ସଂସ୍କାରରେ ସେମାନେ ବି ଭୁଲି ସାରିଲେଣି। ସେ ନୂଆ କରିବାକୁ ଚାହୁଁଛନ୍ତି ହେଲେ ନୂଆ କଲା ବେଳକୁ ଆମ ପୁରୁଣା ଜିନିଷ ଏତେ ଭଲ ଥିଲା ମାନେ ଆଉ ଆମେ ବି ଚାହୁଁଛୁ ସେଇ ପୁରୁଣା କାଳକୁ ପଳେଇଲେ ବହୁତ ଭଲ ହୁଅନ୍ତା। ଏତେ ଗାଡି ଘୋଡା ନଥାନ୍ତା ଏତେ କଳକାରଖାନା ନ ଥାନ୍ତା ଆଉ ଗ୍ରାଇଣ୍ଡର, ଫ୍ରିଜ ଆଉ ଏ କରେଣ୍ଟ କିଛି ବି ନଥାନ୍ତା ହେଲେ ବି ସେତେବେଳେରେ ମାଟି ଘରେ ଲୋକ ଶୋଇଲେ ମାନେ ଥଣ୍ଡା ଲାଗୁଥିଲା। ସେତେବେଳେ ଏବେ ଏବେ ଛାତ ଘର କରିକି ମାର୍ବଲ ପକେଇ ଦଉଛି। ହେଲେ ବି କହୁସନ୍ତି ଥଣ୍ଡା ଲାଗୁଛି ହେଲେ ନୁହଁ ମାଟି ଘରେ ସେତେବେଳେ ଚାଳ ଛପର ଘର କରିକି ବି ମାନେ ସେ ଘର ତା ବହୁତ
ଯାଇଥିଲିଛି ଟା
କିନ୍ତୁ ଏବେ ତ ଟାଇଲ ଘରକହିବେ ଯେ ଶୋଇବୁ ତ ସେଇ ଟାଇଲ ମାର୍ବଲ ରେ ଶୋଇକି ବି ଲୋକ ରୋଗରେ ଆକ୍ରାନ୍ତ ହଉସନ୍ତି।
ଆଞା ଆଞା ମ୍ୟାଡ଼ାମ୍।
ଭାବୁଛନ୍ତି ଭଲ ଘର କରୁଛୁ ଆମେ ବୋଲି କିନ୍ତୁ ସେଇଟା ଭଲ ନୁହେଁ ଏଟା ଖରାପ ସେତେ ବି ଳେ ବି ସେଇ ବର୍ଷା ଝଡ ତୋଫାନ ସେତେବେଳେେ ବହୁତ ଫୁଣି ବନ୍ୟା ବାତ୍ୟା ଆସେ ତ ସେଇ ସବୁ କିଛି କୁ ସମାଳି ଆମ ଜେଜେବାପା ହକା ସେଇ ମାଟି ଘରିକି ମା ମାନେ ରହିଥାନ୍ତି।
ଆଚ୍ଛା ମ୍ୟାଡାମ ଆପଣ ଚାଳ ଘର ଦେଖିଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆମର ଅଛି ଚାଳ ଘର ବି ଏବେ ଗୋଟେ ବଖରା। ଚାଳ ଘର ଆଜ୍ଞା ଆଜ୍ଞା ଆା ଚାଳ ଘରେ କିଛି ନାହିଁ ଗୋ ଟେ ଖରା ଦିନେ ଖାଲି ମାଠିଆ ବାଲ୍ଟି ମାଠିଆରେ ପାଣି ଥୋଇଦବ ତ ଥଣ୍ଡା ମାନେ ଫ୍ରିଜ ପାଣିଠୁ ସେ ପାଣି ଏତେ ଭଲ ଲାଗେ ପିଇବ ଯାଇକି ତା ମାନେ କହିବାର ସୀମା ନାହିଁ ଆଉ ଚାଳଘରେ ଶୋଇବା ଟାଇ ବସି ପଡିବେ ଆପଣ ମାନେ ଗରମରେ ଲାଇନ କଟିଯିବ ଛାତ ଘର ମାର୍ବଲ ପଡିଥିବ ଲାଇନ କଟିଯିବ କିନ୍ତୁ ଗୋଟେ ମିନିଟ ସେ ଘରେ ରହିପାରିବେନି ଆପଣ। କିନ୍ତୁ ସେଇ ଚାଳ ଘରେ ଆସିକି ଲାଇନ ନଥାଉ ଫ୍ୟାନ ନଥାଉ କିଛି ନଥାଉ ସେଇ ଘରେ ଆପଣ ଟିକେ ମାନେ ବିଛଣା ସେତେଳେ ଥାଏ ଯୋଉ ସେଇ ବିଛଣା ହଲେେଇକି ଆପଣ ଶୋଇପାରିବେ। ସାଥି ସାଥି କିନ୍ତୁ ଚାଳ ଘରକୁ ଆଜି ଆ କାଲି ଆଉ କେହି ପସନ୍ଦ ହିଁ କରୁନାହାନ୍ତି ଯାହା ଦ୍ଵାରା ଚାଳକୁ ଭାଙ୍ଗିକି କୋଠା
ଆଜ୍ଞା ଆଜିକାଲି ଆଜିକାଲି ଗାଁ ର ସ୍ମୃତି ସବୁ ଭୁଲି ଯାଉସନ୍ତି। ଆଉ ଗାଁର ଘର ଦ୍ୱାର ଗାଁର ସସ ସଂକୃତି ପରମ୍ପରା ସବୁ ଭୁଲି ଯାଉସନ୍ତି।
ଭୁଲି ଯାଉଛନ୍ତି ଆମ ଯୁବପିଢି ମାନେ ଆଗକୁ ବି ଯୋଉମାନେ ବାହାରିବେ ସେମାନେ ମାନେ ଆମେ ତ କେତେ ଏତେ ଅସୁବିଧାର ସମ୍ମୁଖୀନ ମାନେ ହେଇସାରିଲେଣି। ତ ସେମାନେ ଆହୁରି ଅସୁବିଧାର ହେବେ ବୋଲି ଆଉ ତାର ଠିକ ଠିକଣା ନାହିଁ। କାରଣ ସେମାନେ ଆଉ କିଛି ଜାଇଲେନି ମାନେ ଆଗକୁ ଆଗକୁ ଲି ଲୋକ ଉ ଦଶ କୋଷ ମାଡିକି ଯାଉଥିଲେ ଏବେ ମାନେ ଗାଡି ମଟର ପକେଇକି ତେଲ ପକେଇକି ବି ଯାଉଛନ୍ତି ହେଲେ ବି ଅସୁବିଧା
ମାନେ ଆଗ କାଳ ଲୋକ ବହୁତ ବହୁତ ବାଟ ଚାଲି ଚାଲି ପଡୁଥିଲେ ଆଉ ଆଜିକାଲି ଲୋକ ତ ଏଇଠୁ ମାନେ ଗୋଟେ କିଲୋମିଟର ଚାଲିଗଲା ବେଳକୁ ତାଙ୍କର ର କ ହେଇଯାଉଉଛି ଗୋଡ଼ ହାତ ଏବେ ତ ଆଣ୍ଠୁ ବିନ୍ଧା ଗୋଡ ବିନ୍ଧା ଅଣ୍ଟା ବିନ୍ଧା
କୁକୁର ଆଉ କଣ ପାଇଁ ହଉଛି ଏବେ ଆଜି କାଲିକା ଦେଖିଥିବେ ପ୍ରାୟ ସମୟ ଆଣ୍ଠୁ ଗଣ୍ଠି ଆଉ ସେଟା ଯୋଉ ହଉଛି କଣ ପାଇଁ ହଉଛି କାହିଁକି ନା ଆଗ କାଳରେ ଲୋକମାନେେ ବହୁତ ବହୁତ ବା କୋଷର ସେତେବେଳେ କହନ୍ତି ଏବେ ଆମେ କହୁଛେ ଗୋଟେ କିଲୋମିଟର ଦି କିଲୋମିଟର। ଆମେ ମାନେ ଇଏ ପଢିଛେ ବୋଲି ଗୋଟେ କିଲୋମିଟର ଦି କିଲୋମିଟର କହୁଚେ ତେଣୁ କୋସେ କହନ୍ତି କୋସେ ବାଟ ଗଲେ ଦଶକୋଷ ବାସ ଏମିତି କହନ୍ତି ଯୋଉ ସେତିକି ବାଟ ସେମାନେ ଚାଲିକି ଆସିକି ବି ମାନେ ସବୁ କାମ କରିକି ବି ହାଲିଆ ହଉନଥିଲେ କିନ୍ତୁ ଆମେ ଗୋଟେ କିଲୋମିଟର ଯାଉଛି ଯାଉନଥିବା ଆସିକି ଘରେ ହାଲିଆ ହେଇକି ପୁରା ପଡିଯାଇଥିବା ତାହେଲେ ଆମ ଦେହରେ ଆଉ ପରିଶ୍ରମର ଝାଳ ବୋହିଲାନି କି କିଛି ହେଲାନି ତା ଦେହରେ ଗୋଡ ହାତ ସବୁ ମାନେ ସେମିତି ରହିଲା ସେମାନେ ଚାଲୁଥିଲେ ତାଙ୍କ ଗୋଡ ହାତ ଏକ୍ସରସାଇଜ୍ ଭଳିଆ ହେଇକି ରହୁଥିଲା। ଆଉ ଆମେ ତ କିଛି ଏକ୍ସରସାଇଜ ଭଳିଆ ବି କରିପାଇଲେନି ତ ଆମର ବି ଆଉ ଗୋଡ଼ ହାତ ନିସ୍ଚି କିମ୍ବା ଭାତ ଆଉ ଆଣ୍ଠୁ ଗଣ୍ଠି ସବୁ କିଛି ହବ।
ଆଜିକାଲି ଲୋକ ମାନେ ମାନେ ତାଙ୍କଠୁ ମାନେ ଦଶ, ପନ୍ଦର ମିନିଟ ସମୟ ବାହାରିକି କି ବାହାର କରିକି ଏକ୍ସରସାଇଜ କରିବା କି ମାନେ ଭଗବାନଙ୍କୁ ଡାକିବା
ଏଇଟା ଲୋକଙ୍କ ଭିତରେ ଏଇ ଦିନ୍ସ ଆଉ ଦେଖିବାକୁ ପାଇବେନି କାହିଁକି ନା ଏବେ ଯଦି ଉଁ ଘର କାମ ମାନେକର ସ୍ତ୍ରୀ ଲୋକଙ୍କର କି ପୁରୁଷ ଲୋକଙ୍କର କାମ ସରିଗଲା। ତାହେଲେ ଆମେ ମୋବାଇଲ ଟା ଧରିକି ଟିକେ ବସିକି ଦେଖ ଦେଖିଦବା ସେଇ ସମୟରେ ଆଉ କିଛି କାମ କରିବା ବୋଲି ମାନେ ମନେକର ଘରେ ଗୋଟେ ଶିଖିବା ଭଳିଆ ଦନ୍ସ କି କଣ ହାତ ତିଆରି ଗୋଟେ ଜିନିଷ ନାହିଁ। ବସିକି ତ ଶିଖିକି କରିବା ପୁରୁଣା ଜିନିଷ ବି ଆମ ମାନେ ବାଳ ପାଇଲା ବେଳେ ଦରକାର ସମୟରେ ଆସି ଯାଇପାରେ। ଗୋଟେ ଜିନିଷ ଘର ଲାଇନ ନଥିବ ଯଦି ବିଞ୍ଚଣା କରିଦେଇ ପାରିବ ତାହେଲେ ବିଞ୍ଚଣା ଟା ବୁଲେଇ ପାରିବ।
ଆଜ୍ଞ ମାଡମ।
ବିଞ୍ଚଣା ହାତରୁ ପଡିକି ଭାଙ୍ଗି ଜିବ କିନ୍ତୁ ଘରେ ଯଦି ତିଆରି ସେ ବିଞ୍ଚଣା ଟା ଭାଙ୍ଗିବାର ସମ୍ଭାବନା ନଥିବ।
ନ ଶିଖିଥିବେ ଯଦି ଆପଣ କେମିତି ମାନେ କରିପାରିବେ
ଆଜ୍ଞା।
ଆପଣ ହଉ କି ମୁଁ ହଉ କି ମାନେ ଅଧିକାଂଶ ଲୋକ କଥା ଆମ ଆ ସମୟ ପାଇଲେ ମୋବାଇଲ ଟିକେ ଟିଭି ଟିକେ କମ୍ପ୍ୟୁଟର, ଲାପଟପ୍ ଏଇଗୁରା ଧରିକି ଆମେ ସେଗୁରା କେମିତି କରିବା ପୁରୁଣାର ହିଁ ରଖୁନାହାନ୍ତି ସେତେବେଳେ ସେଇ ରେଡୁଓରୁୁ ଶୁଣିକି ଲୋକମାନେ
ଆଜ୍ଞା।
କଥା କହୁଥିଲେ ସେତେବେଳର ମାନେ ଏବେ
ବୋ ରି ଦେବୀ।
ଆଜିକା ଇଏ ସେତେବେଳେ ମାନେ ଆମେ ଜେଜେ ବାପା ରାମ ନାଟକ ଦେଖିବାକୁ ବହୁତ ଭଲ ପାଆନ୍ତି।
ଆଚ୍ଛା ମ୍ୟାଡମ।
ଆପଣ ଦେଖିଛନ୍ତି ଶୁଣିଛନ୍ତି?
ନାଇଁ ନହିଁ।
ତ ସେଇ ରାମନାଟଙ୍କା ମୁଁ ଦେଖିଛି ମତେ କାଳୀଦହନ ଦେଖିବା ବହୁତ ଭଲ ଲାଗେ ତ ସେତେବେଳେ ବହୁତ ବହୁତ ବିଷୟ କରନ୍ତି ଜେଜେ ବାପାଙ୍କ ହାଁକା ସମସ୍ତେ ଦେଖନ୍ତି ତାଙ୍କ ଅମଳ ତାଙ୍କ ଅମଳ ସବୁ ସେଇଗୁଡା ସବୁ ଦେଖ ଦେଖନ୍ତି କିନ୍ତୁ ଆଜିକା ଯୁଗ ବିଷୟରେ ସମୟ ବିଷୟ କହୁଛି ସେଗୁଡାକୁ କେହି ପସନ୍ଦ କରୁନାହାନ୍ତି ସେମାନେ କହୁଛନ୍ତି ଆମେ ଡ୍ରାମା ଦେଖିବୁ ଆମେ ପଇରା ଦେଖିବୁ ଆମେ ନାଚ ଦେଖିବୁ ଆମେ ଏଇଗ ଦେଖିବୁ ପଛେ କିନ୍ତୁ ସେ ଦେଖିବୁନି ପୁରାଣ ଶାସ୍ତ୍ର ଦେଖିବୁ ନାହିଁ କିନ୍ତୁ ସେମାନେ ସେଇ କି କେତେ ଥିଲେ ଖୁସି ଲାଗୁଥିଲା ଆଜି ଆମ ପୁଅ ଆଜି ତାଲେ ପାଣି ଦେହନ ତାକୁ ଖାଇ ପିଇକି ସନ୍ଧ୍ୟା ସକାଳୁ ଯାଇକି ସେ ରାମନାଥକ ଜାଗାରେ ବସି ପଡୁଛି ଏବେ ଗୋଟେ ବାପ କହିଲେ ଏବେ ରାମ ନାଟାକୁ କହିବେ ଯଦି ଆପଣ ଯାଇକି ବସିବାକୁ ଖାଇ ପିଇକି ଲୋକ ମୋବାଇଲ ଧରିକି ଘରେ ଶୋଇପଡିବେ କିନ୍ତୁ ଯଦି
ଆଜିକାଲି ମାନେ ଏଗୁଡା କମ ଦେଖିବାକୁ ମିଳୁଛି କମ ଜାଗାରେ ଦେଖିବାକୁ ମିଳୁଛି ରାମଲୀଳା କି ମାନେ କି କୋଉଁ କିଛି ଗୋଟେ ଠାକୁରଙ୍କର ମାନେ ଏ ନିଳା ସେରା ସବୁ ଦେଖିବା ପା ଇଁ ଏବେ କମ ଜାଗାରେ ମିଳୁଛି ଆଉ ଆଜିକାଲି ଲୋକ ତ ସବୁ ପରମ୍ପରାକୁ ଭୁଲିଗଲେଣି। ହୁ
ଯା ହୋଉ ଆପଣଙ୍କ ସାଙ୍ଗରେ କଥା ହେଇକି ଖୁସି ଲାଗିଲା ମୁଁ ମୋ ଆଡୁ ଏବେ କଲ୍